ଏଛନ ତ
ଜୟ ଜଗନ୍ନାଥ କଣ କରୁଥିଲେ? ଶୁଭ ସନ୍ଧ୍ୟା କଣ କରୁଥିଲେ?
ବର୍ତ୍ତମାନ ଏବେ ଆମ ଏପଟେ ବର୍ଷା ଛାଡିଲା ଟିକେ। ଆମେ ଆସି ଟିକେ ଆମ ବ୍ରିଜ ଉପରେ ବସିଛୁ।
ଆଜ୍ଞା ଆଉ କାଁ ମ୍ଭା ଆଉ ଆଜି କୁଆଡ଼େ ଯାଇନ?
ଆଜି ବନ୍ଧୁ ତୁଣନ୍ତା ଆଜି ଆଜି ଦିନମାନ ବର୍ଷା ହଉଛି ଆଜି ଘରୁ ଗଡୁ ବାହାରି ହଉନି। ସେଇଥିପାଇଁ ଆମେ ଟୋଟାଲି ଆଜି ଘରେ ବସିଛୁ। ଏବେ ବର୍ଷା ଛାଡିଲା ଆମେ ଏବେ ଆସିକିରି ବାହାରେ ଟିକେ ବୁଲାବୁଲି କରୁଛୁ।
ବନ୍ଧୁ ମୁଁ ଶୁଣିଥିଲି ଆପଣଙ୍କ ସେଠି ଗୋଟା ମଣ୍ଡପ ଭଲ ତିଆରି ହେଇଛି କାହିଁ ଆମକୁ ତ କେବେ ଡାକିିନ ଦେଖ ଦେଖିବା ପାଇଁକା ଭଲ ମଣ୍ଡପ ତାହା ହେଇଛି ଲୋକ ସବୁ ବାହା ହଉଛନ୍ତି ଉ ବ୍ରତ ଘର ହଉଛି ଉ ଝିଅ ବାହାଘର ପୁଅ ବାହାଘର ହୁଁ ଭଲ ଭଲ ଫଙ୍କସନ ହଉଛି ଆମକୁ ଆଜ୍ଞା ନ୍ତୁ କିନ୍ତ ରହୁଁ ଆଜ୍ଞା
ଘରକୁ ଆସି ଅଛି। କିନ୍ତୁ ଆମ ମଣ୍ଡପ ତ ବହୁତ ବାହାରର ହେଲାଣି ମୁଁ ତ ଦେଖିନି। ବହୁତ ବାହାଘର ହେଇଗଲାଣି କିନ୍ତୁ ଆମେ ତ ରହୁନୁ ଗାଁରେ ନା ଆପଣ କେମିତି ଦେଖିବେ ଆପଣ ଏଇ ଗାଁ ରେ ପାଖରେ ଡ୍ୟୁଟି କରୁଛନ୍ତି। ଆପଣ ଏ ଯିବା ଆସିବା କରୁଛନ୍ତି ଆ ଆମେ ତ ରହୁନୁନା। ଆଁ ଆପଣ କେମିତି ଆମେ ଡାକିବୁ ଆପ ଆମେ ଏବେ ଘରକୁ ଆସିଲୁ ଏବେ ଆମେ ଆପଣଙ୍କୁ ନିଶ୍ଚୟ ଡାକିବୁ ବାହା ଘର ଫାହାଘର ହେଲେ ନିଶ୍ଚୟ ଆସିବେ।
ଆଜ୍ଞା ଆମକୁ ଡାକିବେ ମନେ କରି।
ନିଶ୍ଚିନ୍ତ ନିଶ୍ଚିନ୍ତ ଭୁଲିବେନି ନାଇଁ ଆଜ୍ଞା ଆପଣଙ୍କୁ ଭୁଲି ହବ ଆପଣ ବା ସ ସୁଖ ଦୁଃଖ ସାଥି।
ୟିଆ ଆଜ୍ଞା। ଆଉ ଆପଣ ଯୋଉ ଦୋ ଦୋକାନକୁ ଯାଉଥିଲେ ଯୋଉ ଆଗେ ବରା ଖାଇବା ପାଇଁ ସେ ଦୋକାନକୁ ଯାଉଛନ୍ତି ନା ଯାଉନାହାନ୍ତି? କଣ କହିଲେ? ଉ ଏଇ ଯୋଉ ପହିରେ କୁ ପହି ଗୋପାଳପୁର ଯଉ ଦୋକାନ ଥିଲା ବୁଲି ବୁଲି ଦୋକାନ ସେ ଆଉଥିବ ନା ଯାଉନାହାନ୍ତି?
ଅଁ ଶୁଣ ଶୁଣୁ ଶୁ ଆମେ ଆଗେ ଯେତେଳେ ଖାଉଥିଲୁ ସେ ଦୋକାନରେ ବହୁତ ତାଙ୍କର ଟେଷ୍ଟ ଥିଲା ବରା ତାଙ୍କର ଏ ଏପଟ ଏରିଆ ଭିତରେ ତାଙ୍କ ନାଁ ଥିଲା କିନ୍ତୁ ଏବେ ସେ କଅଣ ତାଙ୍କ ଅହ ଦେହ ଅସୁସ୍ଥ ଯୋଗୁ ସେ ଟିକେ ଦୋକାନ ଏବେ ବନ୍ଦ କରିଦେଇଛନ୍ତି ଚାରି ଦି ତିନି ମାସ ହେଲାଣି।
ଆଜ୍ଞା ଉଁ ଆଉ ସେ ବର ଦୋକାନ ଖୋଲୁନାହାନ୍ତି, ଆଉ
ନାଇଁ ଏବେ ସେ ଦୋକାନ ଟୋଟାଲ କଣ ତାଙ୍କ ପୁଅ ଜଣେ ଅଛନ୍ତି, ସିଏ ଖୋଲିବା କଥା କିନ୍ତୁ ସିଏ ବି ଦୋ କାନ ଖୋଲୁନାହାନ୍ତି, ତାଙ୍କ ପୁଅ ତାଙ୍କ ସେ ବରା ତାଙ୍କ ବାପା ଭଳିଆ ବରା ଦେଇ ପାରିବେ ନାହିଁ।
ଆଜ୍ଞା। ନାଇଁ ସେ ସାଲା ପା ସମସ୍ତଙ୍କ ସମସ୍ତଙ୍କ ଭଳିଆ ହେଇପାରିବ। ଉ ତାପରେ, ଆପଣ ଏବେ ବରା କଉଠି ଖାଉଛନ୍ତି? ନା ଖାଉନାହାନ୍ତି ଆଉ।
ଅ ବରା ତ ମାନେ ବେଶୀ ବିଶେଷ ଖାଉନୁ କାହିଁକି ନା ପେଟ ଖରାପ ହେଇଯାଉଛି, ସିଜିନ ଚେଞ୍ଜ ହଉଚି। ଅ
ହଁ ହୁଁ ହୁଁ ଆଜ୍ଞା ଜଳଖିଆ ଟା ଖାଉଛନ୍ତି ଟିକେ ଦେଖିରଖି କି ଖାଇବେ, ତେଲ ମସଲା ଜିନିଷ ଏତେ ଖାଇବେନି, ଦେହ ତ ଯେମିତି ଖରାପ ହଉଛି, ଆଜ୍ଞା ଆଗ ଯେତେ ପାରିବେ ଘର ଜିନିଷ ଖାଇବେ, ବାହାର ଜିନିଷ ଖାଇବା ଠାରୁ ରୋକିବେ। ଏଇ ଯଉ ବିଶେଷ କରି ଫାଷ୍ଟ ଫୁଡ ଠାରୁ ବହୁତ ଦୂରେଇକି ରହିବେ। ଏଦ ଦେହ ଖର ଦେହ ଦେହ ଖରାପ ର କାରଣ। ମୁଖ୍ୟ ହେଲା ଫାଷ୍ଟ ଫୁଡ ବୁଝି ପାଇଲେ।
ଆଜ୍ଞା, ମୁଁ ତ ଟୋଟାଲ ଫାଷ୍ଟ ଫୁଡ ଆଇଟମ କିଛି ଖାଉନି ମୋ ଦେହ ଖରାପ ସକାସେ ଆମେ ଏଇଖିଏଁ ସନ୍ଧ୍ୟା ଟାଇମରେ ଯାଇ କେ କେକ୍ ବିସ୍କୁଟୁ ଥଣ୍ଡା ଏଗୁରା ସବୁ ଟିକେ ଖାଉ।
ଅଣ୍ଡା ବି ଟିକେ କୋଲଡ୍ରିଙ୍କସ ଠାରୁ ଟିକେ ଦୁରେଇକି ରହିବେ, ବୁଝିପାଇଲେ।
ଆଁ, ଠିକ ଅଛି।
ଆଉ ବୁ ବାପା ମା ବାପା ମାଙ୍କ କଥା ଶୁଣଛ ନା ଶୁଣୁନ?
ହଁ, ଶୁଣୁଚୁ ଆଜ୍ଞା।
ବାପା ମାଙ୍କ ସେବା କରିବ, ବାପା ମାଙ୍କ ସେବା ହିଁ ମାଧବ ସେବା। ବୁଝିପାରିଲେ। ଏଠି ବାପା ମାଙ୍କୁ ସେ ବା ବାପା ମାଙ୍କୁ ସେ ବାପ ବାପା ମାଙ୍କୁ ସେବା କଲେ ଭଗବାନ ସେବା ପାଇବେ, ଆଜି ବାପା ମାଙ୍କୁ ସେବା ନକରି ଭଗବାନ କତିକି ଗଲେ କିଛି ଲାଭ ନାହିଁ।
ବାପା ମା ଆଗେ ବାପା ମା ଆଗେ ଭଗବାନ ତାପରେ ସମସ୍ତେ। ସି ସିଏ ଆମକୁ ଜନ୍ମ ଦେଇଛନ୍ତି ନା ତାଙ୍କ ଋଣ କଣ ଆମେ ସୁୁଝି ପାରୁିବୁ।
ଆ ବାପା ମାଙ୍କ ସେବା କରୁଥିବେ ସବୁବେଳେ। ଆଜ୍ଞା।
ଆପଣଙ୍କପଟେ କ୍ରସର କୋଉଠି ଅଛି?
କ୍ରସର ଯାଇଁକି ଏ ଚଣ୍ଡିିଖୋଲ ସାଇଡ ରେ ମିଳିବ ଏକରେ ନାହିଁ।
ଆପଣ ଏପଟେ ସବୁ ଏପଟ ଚଣ୍ଡିଖୋଲ ସାଇଡ୍ ରୁ ସବୁ ଏଇ ଗୋଡି ଫୋଡି ସବୁ ଆପଣ ଚଣ୍ଡିଖୋଲ ସାଇଡ ରୁ ଆସୁଛି।
ଆଜ୍ଞା ହଁ, ଏ ସେକର ଲାଇନରେ ଅଛି ଦଶ କୋଡିଏ ଟା କ୍ରସର ଅଛି। ସବୁ ବଡ ବଡ ମାଲିକ ବୁଝିଲେ, ଆଉ ସେ ସେଠାରେ କଣ ସବୁ ମିଳିବ ଗୋଡି ମିଳିବ ଚିପ୍ସ ମିଳିବ ଆଉ ଆମର ହୁଁ ବୋଲଡର ସବୁ ମିଳିବ।
ଆଜ୍ଞା।
ହୁଁ ଆଜ୍ଞା। ଚଣ୍ଡି- ଆଉ ଏକର ଲାଇନ୍ ରେ କିଛି ମିଳିବ ନାହିଁ ଏକର ଲାଇନ ଗଛ ପତ ତ୍ର ସବୁ ଯାହା ମିଳିବ ନହେଲେ ମିଳିବନି, ଆଜ୍ଞା।
ଏମିତି କଥା ତାହାଲେ।
ଆ ଆପଣଙ୍କ ଘର ଫର ହେଲେ କହିବେ।
ଆଜ୍ଞା ଆଜ୍ଞା ନିଶ
ଙ୍କର କମରେ କମରେଟ କ କ କମରେଟରେ କରେଇଦେବି। ହଁ ନେଇକି କାମ କରିବେ, ଇଟି ଆଜ୍ଞା
ଆଜ୍ଞା, ଆମେ ତ ସେଇଥିପାଇଁ ଆପଣଙ୍କୁ ପଚାରିଲୁ ନା ଆମ ଘର କାମ ଚାଲୁଅଛି ନା। ଏଇଥିପାଇଁ ପଚାରିଲୁ ଆପଣଙ୍କୁ କୋଉଠି କଣ ଟିକେ ଆପଣ ଚିହ୍ନା ପରିଚିତ ଥିବ ସେଥିପାଇଁ ପଚାରିଲୁ।
ଆଜ୍ଞା, ଆଉ ଆପଣଙ୍କର ଇଟା ଫିଟା ଦରକାର ହେଲେ କହିବେ? ଇଟା ଆମର ଅଛି ବାବୁଙ୍କର କହିବି ଭଲ ବହୁତ କମ ରେଟ ରେ କରେଇଦେବେ ପା ପାଞ୍ଚଶହ ହଜାର କାଟିବେ। ମୁଁ କହିକିରି ଆପଣଙ୍କର କଇଦେବି ଭଲ ଭଲ ଭଲ ଇଟା ଆଣିବେ ମଝ ବୁତ୍ ଇଟା ବି ବା ବାବୁ ଇଟା କମ୍ପାନୀ ଅ କହିଲେ ମୁଁ କରଦବିପଣଙ୍କର ଇଟା ବି ଦରକାର ହେଲେ କହିବେ।
ଆଜ୍ଞା ଆଜ୍ଞା।
ଆଜ୍ଞା। ଆଉ ଆପଣ ଏ ଯୋଉ ଘର କରିବାର ଥିଲା କଣ ହେଲା ଘର କାମ କେହି ଜାକ ଗଲା ନା କଲେନି?
ଘର କାମ ଚାଲିଛି ଆଜ୍ଞା କିନ୍ତୁ ବର୍ଷା ହେଇନି ତ ହଇରାଣ କରୁଛି ଘର କରିହଉନି। ବର୍ଷା ହଉଛି।
ଆଜ୍ଞା, ଓ ହଉ ବର୍ଷା ଦିନରେ ଘର କରିବାର ନଥିଲା। ଯାହା ହବ ଶୀତ ଦିନରେ କରିବେ ନହେଲେ ଖରା ଦିନରେ। ଶୀତ ଦିନରେ କଲେ ଟିକେ ଭଲ କାହିଁକି ଶୀତ ଶୀତ ଦିନରେ ବର୍ଷାର ବି ଆଶଙ୍କା ନଥାଏ କି କୌଣସି ଟେନସନ ନଥାଏ ଯୋଉ ଯେକୌଣସି କାମ ଶୀତ ଦିନରେ କଲେ ଭଲ।
ଆପଣ ଠିକ୍ କହୁଛନ୍ତି କିନ୍ତୁ ବାପାଙ୍କର କି ଯୋଉ ଦେହ ଟିକେ ଭଲ ନଥିଲା ଏବେ। ତାଙ୍କର ପଢିଲା ଏବେ ପହିଲା ଏଇ ମାସ ପରେ ଭଲ ବାଇଶି ତାରିଖରୁୁ ଭଲ ପଡିଲା। ସେଇଥିପାଇଁ ଘରଟା ଆମ ଗୃହ ନିର୍ମାଣ ଗୃହ ପ୍ରବେଶ ଏ ବାଇସି ରୁ ଭଲ ପଡିଲା ସେଇଥିପାଇଁ ଆମର ଘର ଟା ଏବେ ଆରମ୍ଭ ହେଲା। ନହେଲେ ତ ଆମର ଘର ଆଉ କେବେଠୁ ଆରମ୍ ହେଇ ସାରନ୍ତାଣି।
ଆଜ୍ଞା ଜ୍ଞା ବେମ୍ ଟିକ୍ ଆଉ ମିସ୍ତ୍ରୀ ମିଳୁ ଚନ୍ତି ନା ମିଳୁନାହାନ୍ତି।
ଆ ମିସ୍ତ୍ରୀ ତମରି ଘର ପାଖ୍ରେ ଜଣେ। ଅଛନ୍ତି ଇଚ୍ଛା ପୂର୍କ ଆମ ଉପୁରୁକୁ ମିସ୍ତ୍ରୀ ଆସିକିରି ଆମ କାମ କର୍ଚନ୍ତି।
ଆଉ ନାହାନ୍ତି କଣ ନା ଜାଣିନାହାନ୍ତି। ଆଜ୍ଞା ଭଲ ଘର ପାଖରୁ ଦି ତିନି କିଲୋମିଟର ନା କେତେ ବାଟ ହବ।
ହଁ ଜିତିନି କିଲମିଟର ଆଜ୍ଞା।
ଆଉ ତାଙ୍କ ସାଙ୍ଗରେ ହେଲ୍ପର ଆସୁଚନ୍ତି ନା ଆସୁନାହାନ୍ତି।
ଅଛି ତାଙ୍କର ହେଲ୍ପର ତାଙ୍କ ଗାଁ ଛୁଆ ଆଣୁଛନ୍ତି।
ଏଇନା ଆସୁଛନ୍ତି ନା। ଆ ଆପଣ ଟିକେ ସାହାଯ୍ୟ କରୁଛନ୍ତି ନା ଘରେ ବାପା ଯୋଉ ଘରେ କରୁଚନ୍ତି ନା ନାଇଁ।
ହଁ ଆମେ ତ ନିଶ୍ଚୟ ସାହାଯ୍ୟ କରିବୁ ନା ଆମ ବାପା ଏକୁଟିଆ କଣ କରିବେ।
ଆଜ୍ଞା। ଆଉ କୁହନ୍ତୁ କଣ।
ଆଉ ଆପଣ ଆଜି ହଁ ଘରେ ତ ସମସ୍ତେ ଭଲ ଅଛନ୍ତି ଆପଣ କଁ ଖାଇଥିଲେ ଆଜି।
ଆଜି ଦିନରେ ଖାଇଥିଲୁ ବାସ ଡାଲି। ଆଉ ଯୋଉ ଜାଣିଥିବେ ଯୋଉ ଆମର କଖାରୁ ଫୁଲ। ତା ତାକୁ ଦେଇକି ଗୋଟେ ବ ଆକ୍ବରା ଆଜ୍ଞା ସିଏ ଘରେ ହେଇଥିଲା ମୁଁ ଦିଟା ତିନିଟା ଖାଇଲି। ଆଉ ତା ସହିତ ବାଳୁ ବାଇଗଣ ଆଳୁ ବାଇଗଣ ଭର୍ତ୍ତା ଆଉ ଆମ୍ବ କାକୁଡ଼ି କାଗାଜି। ମୋର ଟିକେ ଖାଇଲା ବେଳେ କାଗଜ୍ କାଗାଜି ଟିକେ ନିଆତି ଦରକାର ଖଟା ଟିକେ ହେଲେ ଭାତ ଦିଟା ଖାଇଦିଏ ଭଲ ଶାନ୍ତିରେ ଆଉ କୌଣ ଲଗିଚା ଥାଉ କି ନଥାଉ।
ମୁଁ ବି ସେମ ଜିନିଷ ଆଛି ଖାଇଛି କାଗାଜି ଲେମ୍ବୁ ପୁରା ଦଳିକିରି ତତଲା ଭାତ କୁ ଡାଲମା। ଆଳୁ ଭର୍ତ୍ତା ଆମ୍ବ ଶାଗ ଭଜା।
ଆଜ୍ଞା ଆଜ୍ଞା ଆଜ୍ଞା। ଭଲ ଏଇ ଯାହା କୁହନ୍ତୁ ସଞ୍ଜୟ ବାବୁ।
ହୁଁ।
ଆଉ ସହର ଠାରୁ ଗାଁ ଛାଡିବ ଗାଁ ରେ ଯେତିକି ଜିନିଷ ଅଛି ସହରରେ କିଛି ମିଳିବନି।
ଗାଁ ଭଳିଆ ଗାଁ ମିଳିବନି ଗାଁରେ ଯିଏ ରହିଚି। ତାର ମହତ୍ଵ ଜାଣିଛି ସିଏ ସହରରେ ସିଏ ରହିଛନ୍ତି ସିଏ ଏବେ କହୁଚନ୍ତି ଆମେ କାହିଁକି ଏଠି ଆସି ରହିଛୁ ଆମ ଗାଁ ରେ କେତେ ସୁବିଧା ସବୁ ଭଲ।
ଗୋଟେ ପରିସ୍ଥିତିରେ ପଡି ଲୋକ ଯାଇ ସବୁ ରହୁଛନ୍ତି ନହେଲେଲାଇଁ ଗାଁ ଛାଡି କେହି ଯିବାକୁ ଇଚ୍ଛା କରୁନ୍ ଇଛୁକ ନାହାନ୍ତି। ନହେଲେ ପଇସାକୁ ନ ମାନେ ଘରକୁ ଦେଖିଲେ ପଇ ଫେଣି ଘର ଚଳିବ କେମିତି।
ହଁ ଆମେ ବି ପୁଣି ଏବେ ଯାଇଥିଲୁ ଝାରସୁଗୁଡା ଯାଇଥିଲୁ। ଗୋଟେ ଯାଇଥିଲା ଆମେ ଏତେ ଧୂଳି ଫୁଡି ଉଡ଼ିଲା ଆମେ ସେଠି ରହିପାରିଲୁନି ଟୋଟାଲ୍।
ଆଜ୍ଞା କୋଉଥିରେ ଟ୍ରେନ ରେ ଯାଇଥିଲେ ନା ବସ ରେ। ଆଜ୍ଞା କୋଉଠୁ ବସିଲେ।
କଟକରେ ବସିଲୁ ଯାଇକି ଓଲ୍ହେଇଲୁ ଝାଡସୁଗୁଡାରେ ଆସିଲା ଦିନ ଆସିଲୁ ଝାରସୁଗୁଡ଼ା ରୁ ଆସିଲୁ ଟ୍ରେନ ନଥିଲା ସମ୍ବଲପୁରରେ ଓଲ୍ହେଇଲୁ ସମ୍ବଲପୁର ପୁଣି ଗୋଟେ ଟ୍ରେନ ଚଡ଼ିଲୁ ଭୁବନେଶ୍ୱର ରେ ଆସି ଓଲ୍ହେଇଲୁ।
ଆଜ୍ଞା ବୋହୁତ କଷ୍ଟ ନାଇଁ ଆପଣ ଏକା ଆପ ପ ଣ ଏକା ଯାଇଥିଲେ ନା ଆଉ କିଏ ଯାଇଥିଲା ଆପଣ ସହି
ନାଇଁ ଜଣେ ଆମର ଦାଦା ହିସାବ ହେବେ ସିଏ ମୋ ସାଙ୍ଗେ ଯାଇଥିଲେ ସିଏ କିନ୍ତୁ ଆଗେ ପଳେଇ ଆସିଲେ ମୁ ତାଙ୍କ ପଛରେ ଆସିଲେ।
ଓହୋ ହଉ ଘର ତ ଆସି ପହଞ୍ଚିଲେ ଆଉ ଆପଣଙ୍କୁ ଚ ଭୁବନେଶ୍ୱରରୁୁ ଆଣିବା କେ ପାଇଁ କୁହ କଟକରୁ ଆଣିବା ପାଇଁ କିଏ ଗଲେ?
କଟନ ତ ଭୁବନେଶ୍ୱରରୁୁ ମୁଁ ଜଣ ସେ ସୁମିତ ଭାଇଙ୍କ ସାଙ୍ଗ କୁନୁ ଭାଇ ସିଏ ଘରକୁ ଯାଉଥିଲେ ଆମେ ତାଙ୍କ ସାଙ୍ଗରେ ପଳେଇ ଆସିଲୁ କଡେଇ ଛକ ଯାଙ୍ଗେ ସିଏ ଆମ ମୁଁ ଆଉ ନନା ଯାଇ ଥିଲେ ଆମ ଭାଇ ଯାଇଥିଲେ ଏଠି କଡେଇ ଛକ କଡେଇ ଛକ ରୁ ଆମକୁ ନେଇଆସିଲେ।
ଆଜ୍ଞା ଯାଉ ସୁବିଧାରେ ଆସିଛନ୍ତି କିଛି ଅସୁବିଧା ହେଇନି ତ ବାଟରେ?
କିଛି ଅସୁବିଧା ହେଇନି ସିଏ କିନ୍ତୁ ଟିକେ ଗାଡି ଟା ବହୁ ଟିକେ ଜୋର ଚଲାଉଥିଲେ ମତେ ଟିକେ ଡର ଲାଗୁଥିଲା। ପ୍ଲାଟିନା ଗାଡିରେ ଚଲାଉଥିଲେ କିନ୍ତୁ ବହୁତ ଜୋର ଚଲାଉଥିଲେ
ଦି ୟା।
ଆଜ୍ଞା।
ଆଉ ଆପ ଆପଣଙ୍କ ଖବର କଣ କୁହନ୍ତୁ ଆପଣ ଆଉ ଫେଣି ସେଠେ ତ ପଳେଇ ଆସିଲେ ଆଉ କୋଉଠି କାମ ଦେଖିଲେ ନା ଦେଖିନାହାନ୍ତି।
ଜଣେ ବନ୍ଧୁକୁ କହିଛି ବୁଝିବାକୁ କାମ। ସିଏ କହିଛନ୍ତି ସୋମବାର ଯାଙ୍କେ ଟାଇମ ଦେଇଛନ୍ତି ସୋମବାର ଯଦି ନ କୁହନ୍ତି ମୁଁ ଆଉ କୋଉଠି ଅଲଗା ଜାଗାରେ ଦେଖି ପଳେଇବି ଆଉ ମୁଁ ଆଉ ତାଙ୍କୁ ଆଉ ଅନେଇ ପାରିବିନି ଆଉ। କାହିଁକିନା ମୋ ମୁଣ୍ଡରେ ବହୁତ ଟେନସନ ବହୁତ କିସ୍ତି ଅଛି ଆଉ ମୁଁ ରହିପାରିବି ନା। ତାଙ୍କୁ ମତେ ସୋମବାର ଯାକେ ଟାଇମ ଦେଇଛନ୍ତି ସୋମବାର ଯଦି ମନା କଲେ ତାହେଲେ ମୁଁ ଆଉ କୋଉଠି ପଳେଇବି ଆଉ ତାଙ୍କୁ ଆ ଅନେଇବିନି ଆଉ।
ଆଜ୍ଞା ଯାହାବି ହେଲେ ଗୋଟେ କିଛି କାମ ଦେଖି ଦିଅନ୍ତୁ କାହିଁକି ନା ଘର ପରିସ୍ଥିତି ଖରାପ। କଣ ଘର କରିବ କହୁଛନ୍ତି ତାପରେ ପଇସା ପତ୍ର ଦରକାର ତାପରେ ମୋ ମୁଣ୍ଡରେ କେ କେତେ ବୋଝ ଅଛି ତାପରେ ଆପଣ ଯଦି ଘରେ ବୁଲିବେ ଆଉ ଘର ପୁଣି ଅସୁବିଧାରେ ପଡ଼ିବ ଆପଣ ଯଦି ଏଇ ଟାଇମ ରେ ରୋଜଗାର ନ କରିବେ ଭବିଷ୍ୟତରେ ରୋଜଗାର କଲେ ସେତେବେଳକୁ ଅସୁବିଧା ହେଇଯିବ ନା। ବୁଝିଲେ ଆଜ୍ଞା।
ଆଉ ବନ୍ଧୁ ଆଉ ଆପଣ ଆଜି ଗାଡିରେ ଆସିଲେ?
ଆଜ୍ଞା। ମୋର ତ ନିଜର ଗାଡି ଅଛି ନା ଯିବା ଆସିବା କରିବା ପାଇଁ ଗାଡି ଅଛି ଆଜ୍ଞା। ଆଜ୍ଞା। ହଉ ବନ୍ଧୁ ଆପଣ କଣ କହୁଥିଲେ କଣ କ କୁଆଡେ ଯିବେ ବୋଲିବା ଯାଆନ୍ତୁ। ଆମେ ଟିକେ ଯାଉଛୁ ଟିକେ ଖାଇବୁ ଆଉ ଟିକେ ଜଳିଖିଆ ଖାଇକି ଆପଣ କ କଥା ହେବା ହେଲା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।